ହାଲୋ। ଏ ବର୍ଷା ହଉଛି ତର
ହଁ ବର୍ଷାଟା ହଉଛି ଆମ ଆଡେ ପୁରା ରାତି ସାରା ହେ ଫେରେ ସକାଳୁ ଯେ ହଉଛି କାହିଁରେ କଣ ବର୍ଷା ହ ବ ହେଲାାମିତିକି ମୁଁ କାମ କଲିୁନି ଏ ଛୁଆ ଫେରେ ଜିଦି ଗଲେ ସେ କହିଲେ ମାମା କଣ ତିଆରି କର ଫରେ ତାଙ୍କ ପାଇଁ ବରା ଖରା ତିଆରି କରିନି
ହୁଁ।
ହଁୁ ତା ବାପା କହିଲେ ମୁଁରା ବରା ମରା ଖାଇମିନି ମୋର ବୁ ଲୁଗଲା ଘର ତାରର ବୁ ଲୁଗଲା ସେ ଭଲ ପାଆନ୍ତି, ସୁଜି ଆଉ ଅଟା ମିଶେଇକି କନି ତାଙ୍କର। ଯାଇକି ପରିବା ପତ୍ର କାଟି କୁଟା ଦେଇକି ଆସିନି ମୁଁ କଇନି ଯାଉଚି ତିନ୍ତି ଯାଇଛି ଏକାଥରେ ଗାଧେଇ ପଡିବି ଗାଧେଇକି ଆସି ବସିଛି। ଶଇଲାଣି ନା ଗାଧୁଆ ପାଧୁଆ।
କଣ କହିଲ?
ମୁ କନି ଗାଧୋଇବା ଶଇ ଲାଣି ନା, ହଁ ତମର ସରିଥିବ ତମେ ତ ସକାଳୁ ଗାଧାଅ।
ସୁଦୁନେ କାମ ହେ ସେଠି ସେଠିକିଗଲା।
ହୁଁ କଣ କହିଲ?
ମୁଁ ତମ ଭଏସ ଠିକ ସେ ଶୁଭୁନି।
ଅ ହଁ ଟୱାର ନାହିଁ କି?
ହଁ ଟାୱାର ନାହିଁ। ଶୁଭିଲା।
ହଁ ଏଥର ଶୁଭିଲା।
ହଁ ହଁ। ନା ମୁଁ କଇନି ତମର ତ ସକାଳୁ ଗାଧୁଆ ପାଧୂଆ ସରିବଣିି ଆଉ।
ହ
ନାଇଁ କି?
ହାଲୋ।
ହଁ ହାଲୋ।
ସିରିଏଲ୍ ପଡ଼ିଚି ବା ଟୁକନ। ପାଲୋ ଅଲଟ୍ରା ସାଉଣ୍ଡ ସିରିଏଲ୍। ଦେଖିବା ଅଲଟ୍ରା ସାଉଣ୍ଡ ତା ପୁଅ ଦେଖ ମୁଁ କହୁଛି। ଖାଇକି ଯିବୁ ଆଉ। ତ ଭାଇ ବସେଇଚି। ସେ ଦଶଟା ବେଳେ କହିବେ କହୁଛନ୍ତି।
ହାଲୋ।
ହ୍ୟାଲୋ।
ହଁ ହଁ।
ହଁ କୁହନ୍ତୁ?
ତମ ଘରେ ବୋଧେ କଲ କରିଥିଲେ ନା କଣ?
ହଁ ମୁଁ ପଳେଇ ଆସିଥିଲି ତ ମେଡିକାଲ। ଆଉ ସେଇଥିପାଇଁ କଲ୍ କରିଥିଲି। ହଁ ଏଇ ଅଲଟ୍ରା ସାଉଣ୍ଡ ହବ ବୋଲି ମେଡିକାଲ ପଳେଇ ଆସିଥିଲି ତ?
ହଁ ଓହ ମାନେ ତମର ପଡିଲା ନା ମୁଁ ପଡିିନେ଼ଇ ଯୋଉ ଏଇ ଏଇଟା ନମ୍ବର।
ନା ନା ନମ୍ବର ଫମ୍ବର୍ କିଛି ପଡିିନି। ମୁଁ ସାରଙ୍କୁ ଦେଖେଇ ସାରିଲୁଣି ଆଉ ଅଲଟ୍ରାସାଉଣ୍ଡ ପାଇଁ ଆସିକି ଆସିବୁ ସିରୀୟଲ କରିଚୁ ଆଉ
ଏତେ ବର୍ଷାରେ କଣ ପଳେଇଲ?
ଏଇ ଥିଲାନା ଡେଟ ଥିଲା ତାପରେ ଗାଡି କରିକି ଆସିଲୁ ତ କହିଲେ ଚାଲ ପଳେଇବା ଆଉ
ହଁ ହଁ ହଁଫାଙ୍କା ଅଛି ବେଶି ନେଇଯାଇଥିବେ।
ହୁଁ।
ହଁ।
ହ
ଆଉ କାମ ସରିଲାଣି?
କାମ ହୋଇସାରିଲାଣି ସେ କିନ୍ତୁ ରୋଷେଇ ବାସ କିଛି ଆରମ୍ଭ ହେଇନି ଏ ଯାଏ। ଛୁଆ କଲେ ଘରଟା ସେଟା ଛେଙ୍କା ଛୁଙ୍କୀ କଲି ଯେ ଏତେ ସେ ମୋର ଲେଟ୍ ହେଇଗଲା ମେଘ ତ ଛାଡୁନି ଜମାରୁ ଖାଲି ବୁଲୁଛୁ ଘିରି ଘିରି କିନୀ। କଣ କରିବା ତିନ୍ତିକି କେତେ କାମ କରିବୁ?
ବର୍ଷା ହଉଛି ପ୍ରବଳ।
ହଁ।
ଫିଡ ମାଇଲା। ଆ ସାରା
ହଁ ଆମର ବା ଏଇ ସଖାଳେ ତମକୁ କାଲି କହୁଥିଲି ନା କଣ ମାଛ କଥା। ଆଜି ବା ଏଇ ସଖାଳେ ମା ମାଗୁର ଗୁରା ଉଠୁଛନ୍ତି ଖାଲି ମାଗୁର ବୁଣ୍ଡା ବୁଣ୍ଡା ମାଗୁର। ଜଣକା ଦଶ ବାର ଧରିକି ଆଇଲେ ତା ବାପା ଗଲା ବେଳକୁ ସବୁ ଧରିଲେଣି ଆଉ ଉଠୀଲେନି କମିଗଲା ଟିକେ ପାଣି ଗୋଟେ ଜମା ଆଣୀକି ଆଇଲେ?
ମୁଁ ବସିଚି ବର୍ଷା ହେଲା ନା ଉଠିକି ଗାଧେଇ ଯାଇ ବର୍ଷା ହେଲା ହେଲା ହେଲା ଆଉ ମାନେ ସେଇ ବାଥରୁମରେ ମୁଁ ଠିଆ ହେଇଚି। ଆମର ସେ ଘର ଠୁ ଟିକେ ବାଥରୁମ ଦୂର ତ।
ହଁ ହଁ
ଆମର ଘରେ କରିନାହାନ୍ତି ଲାଟିନ୍ ବାଥରୁମ୍ କିନ୍ତୁ ପଦା ବାଡିରେ ଆମର କରାହେଇଚି।
ହଁ
ଘରେ କରିନାହାନ୍ତି ଏରା ଘରେ ଟିକେ କୋତରା ଲାଗିବ ନା। ସେଇଥି ପାଇଁ ଆମର ଘରେ ଯାହା କଲୁନି ହେରା କୋତ୍ରା ମୋତ୍ରା ଲାଗିବ ହେ ଲାଟିନ୍ ବାଥରୁମ୍ ସେଥିପାଇଁ ପଦାରେ କଲୁ।
ହଁ ହଁ।
ହୁଁ
ହଁ।
ଆଉ ଖାଇ ସାରିଲେଣି?
ହଁ ଏଇ ଜଳଖିଆ ଖାଲି ଟିକେ କରିଦେଇଥିନି ଖାଇଦେନୁ ଏଇ ଛୁଆଙ୍କର ବରା ଗୁଲୁଗୁଲା ଛାଣିଦେନି ସେ ତାଙ୍କର ଖାଇଲେ ମୁଁ ମୋର ଖାଇନି ଦିଇଟା ଖାଇ ଖୁଆକି ଆମେ ଆସିକି ବସିଚି ଆଉ ଲଘୁଚାପ ମେଘ ତାର ଭଲସେ ହୋଉଚି ଢାଳୁଚି ଢାଳୁଚି ଦେଖିବା ଆଉ କୋଉ ଦିନ କ ଆଜିକାଳେ ଦିନଟା ମେଘ ଅଛି। କାଲିକି କାଳେ କମିଯିବ। କୁଆଡେ ଯାଇଥିଲୁ ତୁ କି? ଏଇ ମୋ ପୁଅଟା ହେଟା ଚଗଲାଟା। ଏଇ ଅଧୁଭୁତୁରୁ ବର୍ଷାରେ ତିନିଥର ତିିନ୍ତିଲାଣି ତିନିଥର ଡ୍ରେସ ପାଲଟିଲାଣି। ହଁ ପା ଖାଲି ମାଛ ବାହନା କରିକି ଖାଲିଟାରେ ଯାଉଚି ସିଏ ଏଡିକି ଟିକେ ଛୁଆ ଖାଲି ଯାଉଚି ତିନ୍ତିବା ପାଇଁ ତିନି ଥର ଡ୍ରେସ ପାଲଟିଲାଣି ବଦମାସି।
ଛୁଆ ବର୍ଷା ହେ-ହେଲେ ସିଏ ତ ଓଦା ଫୋଦା ହେବେ।
ହଁ ପା ମେଘ ଆସିଲେ ଖାଲି ତିନ୍ତି ଯିବ। ମୁଁ ଜାଣିନି ମୁଁ ଘରେ ଅଛି। ତାର ଆଇଲା ବେଳକୁ ତିନ୍ତିକି ଆସିଚି ଫେରେ ଥରେ।
ହୁଁ ଆରେ
ହଁ। ନା ରୋଷେଇ ଆରମ୍ଭ ହେଇନାଇଁ। ଦେଖିବା କଣ ହବ ତା ବାପ କଣ ଆଣିବେ ଏଇ ଯଦି ବର୍ଷା ଛାଡିଲେ। କଣ ମାଛ କି ମାଂସ କଣ ଆଣିବେ କି ନହେନ ନାଇଁ ପନିପରିବା ହବ ଫାଇନାଲ ହେଇନି ବୋଲି କରିନି ଆଜି। ବର୍ଷା ହୋଉଚି ତ ଯଦି ନଛାଡିଲା ତୁ ଆଜି ତିନ୍ତିକି କାହିଁକି ଜିବୁ ମୁଁ କରିଦବି କଣ।
ହୁଁ।
ଆମର ଏଇ ପଳେଇ ଆସିଚୁ ବୋଉ ଦେଖିଆ ତାଙ୍କର ହଁ କରିବେ କୋଉଥିଲେ ଭାତ ଫାତ ବସେଇବେ ବୋଲି ଦଶଟା ହୋଉ ଯାହା କହିମୁଁ ଆଉ।
ହୁଁ।